ହଁ ନେଟୱାର୍କ ଯଦି ନଥାନ୍ତା ତାହେଲେ କଣ ହେଇଥାନ୍ତା।
ଆଟାଜଟା କୁଆଡ଼େ ଗଲା?
ନେଟୱାର୍କ କଥା କ
ନେଟୱାର୍କ ନଥିଲେ ଆମ ଜୀବନ ଆମ ଜୀବନରୁ ହାଲୋ କୋଉଠି ଅଛ? ଏଇ ଶବ୍ଦ ଟା ହିଁ ପୁରା ଉଡି ଯାଇଥାନ୍ତା ଦେଖିବାକୁ ହିଁ ମିଳିନଥାନ୍ତା ।
ହଁ। ସେମିତି ବି ଯୋଗାଯୋଗ ବି କେମିତି ହେଇ ପାରିଥାନ୍ତା? ମାନେ ଜଣେ ବାହାରେ ରହୁଛି ତ ତା ପରିବାର ଲୋକ ତ ତା ସହ ଯୋଗାଯୋଗ ବି କରିବାଟା କରିବା କଥା ନା ଯୋଗାଯୋଗ ବି ହେଇପାରିନଥାନ୍ତା । ଯେମିତି ପୂର୍ବ ଯୁଗ ଭଳିଆ ଯେମିତି ଚିଠି ଯୁଗ ଜରୁରୀ କଥା କହିବାକୁ ପୋଷ୍ଟ ଅଫିସ୍ ଦୌଡ଼ିଥାନ୍ତୁ । ଚିଠି ଲେଖି ଷ୍ଟାମ୍ପ ଲଗାଇ କେତେ କଣ ଏମିତି ଦୁନିଆ କଥା କରି ପଠାଇଥାନ୍ତୁ । ଆଉ ତା ସହିତ ତା ସହିତ ଉତ୍ତର ଆସିବାକୁ ସାତ ପାଞ୍ଚ ଦିନ ଧରି ଲାଗିଥାନ୍ତା, ଅନେଇ ବସିଥିବୁ ସିଏ କୋଉ ଦିନ କହିବ କି ତୋ ପ୍ରଶ୍ନର ଉତ୍ତର ଦବ କି କେମିତି ଅଛୁର କି ହଁ ବା ଭଲରେ ଅଛି ଏଇ ଲେଖାଟାକୁ ବି ଅପେକ୍ଷା କରିବାକୁ ପଡ଼ିଥାନ୍ତା ତା ସହି ଟେଲିଗ୍ରାମ୍ ଖୁବ୍ ଜରୁରୀ ଖବର ପାଇଁ ଯେମିତି ଟେଲିଗ୍ରାମ୍ ଆ ଶବ୍ଦ ଗଣି ଗଣି ଲେଖିଥାନ୍ତୁ ମା ଅସୁସ୍ଥ ଆ ରୁହ ରୁହ ଶୀଘ୍ର ଆସ ରୁହ। ଆଉ ସେମିତି ପ୍ରତି ଶବ୍ଦ ପାଇଁ ବି ଟଙ୍କା ବି ଦେବାକୁ ପଡିଥାନ୍ତା । ହଁ ଆଉ ଗୋଟେ ଅଛି ଲ୍ୟାଣ୍ଡ ଲାଇନ ଯାହା ସମସ୍ତଙ୍କ ଘରେ ବି ନଥାଏ । ଆ ସେଇଠି ଲାଇନ୍ ଲାଗିଥାନ୍ତା । କିରେ ତୁ କାଲି ଫୋନ କରିଥିଲୁ ଲାଇନ ବ୍ୟସ୍ତ ଥିଲା ଏମିତି ବି ତାକୁ କହିବାକୁ ପଡିଥା ଥାନ୍ତା।
ଦୈନନ୍ଦିନ ଜୀବନ, ଏମିତି ମିଟିଂ ପ୍ଲାନ୍ ବନ୍ଧୁ ସହ ଭେଟିବା ପାଇଁ ଆଗରୁ ଠିକ୍ ସମୟ ଆଉ ଜାଗା ଆ ଠିକ୍ କରିଛନ୍ତି ଆ କାଲି କାଟିଦେନୀ କାଲି ପାଞ୍ଚଟାରେ ଚ ଚୌଖ ପାଖେ ଲେଟ୍ ହେଲେ ଅପେକ୍ଷା କରି ବସିଥାନ୍ତୁ ଆଉ ଖବର ପାଇବା ଘରେ କିଏ ଅସୁସ୍ଥ ହେଲେ
ହଁ।
ଘରେ କିଏ ଅସୁସ୍ଥ ହେଲେ ପଡ଼ୋଶୀ କୁ କହି ଖବର ପଠାଇ ଥା ଥାନ୍ତୁ ପଡ଼ୋଶୀ ସାଇକେଲରେ ଯାଇ ଖବର ଦେଇଥାନ୍ତା।
ଅ, ଅ, ପରୀକ୍ଷାାରେ ଜଲ୍ଟ ରେଜଲ୍ଟ ଜାଣିବାକୁ ସ୍କୁଲ କଲେଜ ଦୌଡିଥାନ୍ତୁ। ଉ ବା ଖବର କାଗ କାଗଜରେ ନାଁ ଖୋଜିଥାନ୍ତୁ।
ହଁ ଏଇସବୁ ଦେଖିବାକୁ ମିଳିଥାନ୍ତା ଯେମିତି ଭଲ କଥା ଯେମିତି ଥାନ୍ତା ଭଲ କଥା ସେମିତି ଲୋକ ସହ ଯେମିତି ସାକ୍ଷାତ କରିବା କଥା କହିବାକୁ ସିଧା ଘର କୁ ଯାଇଥାନ୍ତୁ ଯେମିତି ଆଉ ପଡ଼ୋଶୀ ସହ ସମ୍ପର୍କ ମଜବୁତ୍ ହୋଇଥାନ୍ତା। ଚା ପି ଘଣ୍ଟା ଘଣ୍ଟା ଗପ ବି ମାରିଥାନ୍ତୁ ତା ସହିତ ମନ ଶାନ୍ତ ନ ନୋଟିଫିକେସନ୍ ଝଞ୍ଚାଟ ବି ନଥିଲା। ଟଙ୍ଗ୍ ଟଙ୍ଗ ଶବ୍ଦରେ ଘର ନିଦ ଭା ନ ଭାଙ୍ଗିଥାନ୍ତା। ଏଇ ସବୁ ଆଉ ଯେମିତି ରାତିରେ ନିଶ୍ଚିନ୍ତ ନିଦ୍ରା ହିଁ ହେଇଯାଏ। ଆଉ ତା ସହିତ ସମୟ ବଞ୍ଚିଥାନ୍ତା ବି ଘଣ୍ଟା ଘଣ୍ଟା ରିଲ୍ ସ୍କ୍ରଲ୍ କରିବା ଆଜିକାଲି ଯେମିତି କରୁଛନ୍ତି ସମୟ ନଷ୍ଟ ନହୋଇ ବହି ପଢ଼ିଥାନ୍ତୁ। ବା ଗଛ ତଳେ ବସିଥାନ୍ତୁ। ତା ସହିତ ଗୋଟେ ଗୁପ୍ତ ଥାଏ ପ୍ରାଇଭେସି ଯେଉଁଟା କି ଆ ତୁମର ଲୋକେସନ୍ କଲ୍ ଡିଲିଟ୍ କେହି ଟ୍ରାକ୍ କରିନାହାନ୍ତି ତ ସେମିତି ତୁମେ କେଉଁଠି ଅଛ ସେଇଟା ତୁମେ କହିଲେ ହିଁ ଜଣାପଡ଼ିଥାନ୍ତା। ଆ ଏଇଟା ତ ଭଲ କଥା ଖରାପ କଥା ବି କିଛି ଥିବ। ତୁ ଯଦି ଜାଣିଛୁ ତ କହ।
ଖରାପ କଥା କଣ ହେଇଥାନ୍ତା। ଅଶୁସ୍ତା ତା ବେଳେ ତୁରନ୍ତ ଡାକ୍ତର ବା ଆମ୍ବୁଲାନ୍ସ ଡାକି ପାରିନଥାନ୍ତୁ। ପଡିଶାକୁ ଦୌଡି ଡାକିବାକୁ ପଡ଼ିଥାନ୍ତା। ଆଉ ଗୋଟେ କଥା ବ୍ୟବସାୟ ଧିର ଉ ଅର୍ଡ଼ର ଦେବା ଟଙ୍କା ଟ୍ରାନ୍ସପର୍ ଆଉ ଅନଲାଇନ୍ କାମ ସବୁ ବନ୍ଦ ବ୍ୟାଙ୍କ ଯାଇ ଚେକ୍ କରିଥ୍ତା ଦେଇଥାନ୍ତ। ତୁ ଆଉ ଆଉ ଦୂରରେ ଥିବା ଲୋକମାନଙ୍କୁ ବାହାର ରାଜ୍ୟ ଦେଶରେ ଥିବା ପୁଅ ଝିଅ ମାନଙ୍କ ସହ ଅ ମାସେ ଧରି ଚିଠି ରେ କଥା ହେଇଥାନ୍ତୁ। ମନ ଖରାପ ଲାଗିଥାନ୍ତା ଆଉ ସୂଚନା ଅଭାବ ବାତ୍ୟା ଆସୁଛି ପରୀକ୍ଷା ଡେଟ୍ ବଦଳିଲା ଏଇ ଖବର ଜାଣିବା କୁ ରେଡିଓ ଆଉ ଖବର କାଗଜ ଉପରେ ନିର୍ଭର କରିଥାନ୍ତୁ।
ଏତେ ସବୁ ଅସୁବିଧା ହେଇଥାନ୍ତା ଲୋକମାନଙ୍କ ପାଇଁ ନା କି। ହଁ। ତା ସହିତ ଲୋକମାନେ ବି କେମିତି ମ୍ୟାନେଜ କରିଥାନ୍ତେ ସେମିତି ବି ଅଛି ଯେମିତି ମୋରି ଶକ୍ତି ଫୋନ ନମ୍ବର ସବୁ ମୁଁହସ୍ତ ରଖିଥାନ୍ତି ଫୋନ ନମ୍ବର ସମସ୍ତେ ମୁହରେ ରଖିଥାନ୍ତି ନା କିଏ କିଏ ଡାଏରୀରେ ବି ଠିକଣା ଲେଖି ରଖିଥାନ୍ତେ। ଏସବୁ ଆଉ ଗୋଟେ ରହିଲା ଧୈର୍ଯ୍ୟ ଯେଉଁଟାକି ତୁରନ୍ତ ଉତ୍ତର ଆଶା ନ କରିଥା ନ୍ତୁ ଅପେକ୍ଷା କରିବା ଅଭ୍ୟାସ ହୋଇଯାଇଥାନ୍ତା। ତା ସହିତ ଅଛି ଯେମିତି ଚିହ୍ନ ରାସ୍ତା ପଚାରି ପଚାରିବ ଯେମିତି ମ୍ୟାପ ନଥିଲା ଲୋକଙ୍କୁ ପଚାରି ପଚାରି ଯାଇଥାନ୍ତୁ ମଣିଷ ସହ ମଣିଷ ସମ୍ପର୍କ ବି ବଢ଼ିଥାନ୍ତା ଆଜିକାଲି ତ ସେ ମିତି ନାହିଁ ନା ଆ ଏବେ ତ ଫୋନ ସବୁ ଟେକ୍ନୋଲୋଜି ହେଇଯାଇଚି ନା ଯେମିତି ମ୍ୟାପ ଦେଖିଦେବୁ ଯେକୌଣସି ଜାଗାକୁ ଜଣେ ଯାଇପାରୁନଥିଲା ସେ ମ୍ୟାପ ସାହାଯ୍ୟରେ ବି ପହଞ୍ଚି ପାରୁଚି ସେ ଜାଗାରେ କାହାକୁୁ ଆଉ ପଚାରିବାକୁ କି କାହାର ଆଉ ସାହାଯ୍ୟ ଦର କାର ବି ପଡୁନି।
ଆଉ ଆଉ ଗୋଟେ ଶେଷ କଥା ନେ-ନେଟୱାର୍କ ଆମକୁ ଗୋଟେ ସେକେ ଉଁ ପୂରା ପଢିବି? ନେଟୱାର୍କ ଆମ ପୃଥିବିକୁ ଗୋଟେ ଛୋଟ କରିଦେଇଚି । ଗୋଟେ ସେକେଣ୍ଡରେ ଆମେରିକାର ସାଙ୍ଗ ସହ କଥା ହେଇ ପାରୁଚୁଁ । କିନ୍ତୁ ନେଟୱର୍କ ନଥିଲେ ଆମେ ଆମ ପଡିଶା କୁ ଅଧିକ ଭଲ ଭାବେ ଜାଣିଥାନ୍ତୁ। ପଡିଶା ଲୋକ ମାନଙ୍କୁ ଅଧିକ ଭାବରେ ଭଲ ଭାବରେ ଜାଣିଥାନ୍ତୁ। ଅପେକ୍ଷା କରିବା ଶିଖିଥାନ୍ତୁ।
ସେତିକି ସେତିକି ସେତିକି ସେତିକି ହଁ ହଁ ବେଳେ ବେଳେ ବି ନେଟୱା ର୍କେ ଗଲେ ରାଗି ଯାଉଚନ୍ତି ବି ଲୋକମାନେ କିନ୍ତୁ ସେଇଟା ମନେ ପକାଇ ଦିଏକି ଜୀବନ ଫୋନ୍ ବିନା ବି ଚାଲିଥିଲା ହେଲେ କିଏ ଏବେ କାହାର ଭାବୁଚି କି ସେ କଥା ଆଜି ବି ଚାଲିଯିବ। ଆଉ ଚାଲ
ଆଉ
ଖାଲି ଟିକେ ଧରେ ଧୀରେ ଆ -ଆଗ କାଳରେ ବି ନେଟୱର୍କ ନଥିଲା ଲୋକମାନେବି ବଞ୍ଚି ଲେ ଏବେକାର ପିଲାମାନଙ୍କୁ ଦେଖ ଯେମିତି ଫୋନ ବିନା ଯେମିତି ଜୀବନ ଅଧୁରା ଭଳି। ଆମ ଏଇସବୁ ଆଉ, ଆଉ ଯଦି ବିଜୁଳି ନଥାନ୍ତା ତ ଆମର ଅବସ୍ଥା ବି କଣ ହେଇଥାନ୍ତା।
କହବେ
ହୁଁ ବିଜୁଳି ନଥିଲେ ଆମ ଜୀବନ ପୁରା ଅଲଗା ହେଇଥାନ୍ତା। ଗୋଟେ ସୁଇଚ ଟିପିବାର ମଜା। ଚାଲ କଳ୍ପନା କରିକି ଦେଖିବୁ।
ହଁ ଯେମିତି ଦିନଚର୍ଯ୍ୟା ବି ବଦଳି ଯାଇଥାନ୍ତା। ଏମିତି ଲୋକ ସକାଳୁ ଉଠିବା ପାଇଁ ଆଲାର୍ମ ନଥିଲା। ଆଉ କୁକୁଡ଼ା ଡାକରେ ବା ସୂର୍ଯ୍ୟ ଉଠିଲେ ଉଠିଥାନ୍ତୁ। ଆଉ ସ୍କୁଲ କିମ୍ବା ଅଫିସ୍ ବି ସୂର୍ଯ୍ୟ ଉଠିବା ଆଗରୁ ବନ୍ଦ ସେମିତି ଆଉ ଆଲୁଅ ବି ଯେମିତି ରାତିମାନେ ତ ପୁରା ଅନ୍ଧାର। ଟେମ୍ପୁ ହାରିକିନି ନହେଲେ ଲଣ୍ଠନ ଦୀପ ଜଳାଇ ପାଠ ପଢ଼ାପଢ଼ି ବି କରିଥାନ୍ତୁ। ଆଖି ଖରାପ ହୋଇଥାନ୍ତା ହେଲେ ଚକ୍ଷୁ ଶକ୍ତି ବି ବଢ଼ିଥାନ୍ତା। ତା ସହିତ ଗରମ ଥଣ୍ଡା। ଫ୍ୟାନ୍ ଆଉ ଏସିି ଏବେକାର ଯେମିତି ଅଛି କୁଲର୍ ଏସି ଆଁ ଫ୍ୟାନ୍ ଏସବୁ ନଥିଲା । ଆଉ ତାଳପତ୍ର ପଙ୍ଖାରେ ପବନ ଖାଇଥାନ୍ତୁ । ଶୀତରେ କାଠ ଜାଳି ନିଆଁ ବି ଜାଳି ପିଥାନ୍ତୁ।
ଆଉ ଆମର ହଉଛି ଗୋଟେ ଖାଦ୍ୟ ପାନୀୟ
ହଁ।
ଖାଦ୍ୟ ପାଇଁ ରୋଷେଇ ରୋଷେଇ ଗ୍ୟାସ୍ ଆଉ ହଉଛି ଆଉ ହଉଛି କଣ ଷ୍ଟୋଭ ଆଉ ଇଣ୍ଡେକ୍ସନ ଚୁଲା ନଥିଲା । ଥିଲା କାଠ ଚୁଲି ଗୋବର ଗୋବର ଖଣ୍ଡ ର ରୋଷେଇ ହେଇଥାନ୍ତା ମା ହାତର ପିଠା ଭାରି ସୁଆଦ ବଢିଆ ହେଇଥାନ୍ତା। ଆଉ ଗୋଟେ ଖାଦ୍ୟ ସାଇଥିବା କଥା ଆଗେ ତ ଫ୍ରିଜ ନଥିଲା। ଦିନକର ଖାଦ୍ୟ ସେଦିନ ସରି ଯାଇଥାନ୍ତା। ଖରା ହେଇଯାଇଥିବା ଦେଡର ଅଳ୍ପ ଅଳ୍ପ ରୋଷେଇ ହେଇଥାନ୍ତା ଡରରେ ଅଳ୍ପ ଅଳ୍ପ ରୋଷେଇ ହେଇଥାନ୍ତା ଆଚାର ପାମ୍ପଡ଼ ହଁ ରଦରେ ଶୁଖାଇ ସାଇତି ରଖିଥାନ୍ତୁ। ଏବେ କଣ ଫ୍ରିଜ୍ ହେଇଗଲାଣି
ସେମିତି ଏମିତି ପଢ଼ା ଲେଖା ଆଉ ମନୋରଞ୍ଜନ୍ ଏମିତି ପଢ଼ା ଟିଭି କିମ୍ବା ମୋବାଇଲ କିମ୍ବା ଲ୍ୟାପଟପ୍ ଯେମିତି ନଥିଲା ମୁଁ ବହି ଖବରକାଗଜ ରେଡିଓ ଥିଲା ଓ ସାଙ୍ଗ ବି ଥିଲେ ଲୋକ ଅଦ୍ ଅଧିକ କଥାବାର୍ତ୍ତା ବି କରିଥାନ୍ତୁ ଆଉ ଖେଳ ବିଭିନ୍ନ ପ୍ରକାର ଖେଳ ଯେମିତି ଥିଲା ପବ୍ଜି୍ ରିଲ୍ ନଥିଲା ଲୁଚକାଳି କବାଡ଼ି ବୁଳି ଘୋଡ଼ାଘୋଡ଼ି ଖେଳିଥାନ୍ତୁ। ପଡ଼ୋଶୀ ସହ ସମ୍ପର୍କ ବି ମଜବୁତ କରି ଗଢ଼ିଥାନ୍ତୁ। ହଁ ତା ସହିତ ଆଉ କିଛି ବଛି ଯେମିତି ଗୀତ କାହାଣୀ ଦାତି ଆଈ ମା ମାନେ ଯୋଉ ବସି ଭୂତ ଗପ କୁହନ୍ତି। ବିକ୍ରମ ବେତାଳ ପୁରାଣା କାହାଣୀ ଦନ୍ତ କଥା ସବୁ ଶୁଣିଥାନ୍ତି ମୁହଁରେ ଗୀତ ବି ଗାଇଥାନ୍ତୁ ସେମିତି ତ ନ ଥିଲା। ଏବେକାର ସେମିତି ଦେଖିବାକୁ କି ଶୁଣିବାକୁ ବି କୋଉଠୁ ମିଳୁଛି। କହ।
ହୁଁ।
କାମ ଧନ୍ଦା ପାଖରୁ କହ।
କଟି ଗଲା ପରେ ପଲେଇଲା। ଏଇ ଯୋଉ ଚାଷ ମଟର କାମଧନ୍ଦା ଟ୍ରାଫିକ ନଥିଲା। ଗାଈ ବଦଳରେ ହଳ କରିଥାନ୍ତୁ। ଆ କାମ କଷ୍ଟ ଥିଲେ ବି ଶରୀର ସୁସ୍ଥ ହୋଇଥାନ୍ତା। ଆଉ କାରଖାନା ବଡ ବଡ କାରଖାନା ନଥିଲା ହାତରେ ବୁଣା ମାଟି କାମ କାଠ କାମ ବଢ଼ିଥାନ୍ତା। ଲୋକଙ୍କ ହାତ କଳା ଅଧିକ କଦର ଅ ପାଇଥାନ୍ତା ଯୋଗାଯୋଗ ମୋବାଇଲ ଇଣ୍ଟରନେଟ୍ ନଥିଲା। ଆ ଚିଠି ଲେଖି ଡାକରେ ପଠାଇଥାନ୍ତେ। ଆଉ ଟେଲିଗ୍ରାମ ଜରୁରୀ ଖବର ପାଇଁ ରେଳ ଗାଡି ବି ଧୀରେ ଧୀରେ ଯାଉଥାନ୍ତା।
ତା ସହିତ ଭଲ କଥା ବି କିଛି ଶୁଣିବାକୁ ଭଲ କଥା ବି ହେଇଥାନ୍ତା ଇଣ୍ଟରନେଟ୍ ଯଦି ନଥାନ୍ତା ନେଟୱାର୍କ ଯଦି ନଥାନ୍ତା ଯେମିତି ପ୍ରକୃତି ସୁସ୍ଥ ବି ରହିଥାନ୍ତା। ଯେମିତି କାରଖାନାର ଧୂଆଁ ଗାଡ଼ିର ପ୍ରଦୂଷଣ କମ୍ ଆସନ୍ତା ଆଉ ବେଶୀ ବି ବ୍ୟାପନ୍ତାନି ଆକାଶ ସଫା ଆଉ ତାରା ସବୁ ଦେଖାଯାଆନ୍ତା। ତା ସହିତ ସମ୍ପର୍କ ବି ଗଭୀର ରହିଥାନ୍ତା ଲୋକ ଟିଭି ଆଗରେ ନ ବସି ଅନ୍ଧାର ଗ ଉପ ମାରିଥାନ୍ତୁ, ପଡ଼ୋଶୀ ପାଖକୁ ଯାଇଥାନ୍ତୁ କିଛି ନୂଆ କଥା ଆଉ ଶିଖିବି ଥାନ୍ତ୍